ଆଜ୍ଞା ନମସ୍କ।
ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ।
କେମିତି ଅଛନ୍ତି ଆପଣଙ୍କର ସ୍ଵାସ୍ଥ୍ୟ କେମିତି କଣ ଅଛି?
ଭଲ ଅଛି ଟିକେ ଥଣ୍ଡା ହେଇଯାଇଚି ବାକି ଆଉ ସବୁ ଭଲ। ଆପଣଙ୍କର?
ହଁ ଏଇ ସୁସ୍ଥ ସବୁବେଳେ ଅଛୁ ତ ଦେଖୁଛନ୍ତି ଏଇ ବର୍ଷା କେମିତି ହଉଛି।
ସେଇ ତ ପାଗ ଚେଞ୍ଚ। ପାଗ ବଦଳିବାରୁ ଦେହ ବଦଳିକି ଭଲରୁ ଖରାପ ହେଇଯାଉଛି ଆଉ।
ଏଇଆ ପରା କଣ କରିବେ ଏତେ ଯୋଉ ବର୍ଷାରୁ ଯୋଉ ଏବେ। ଓଦା ହବା ଠୁ ତ ଭଲ ଘରେ ବସିକି ରହିବା। ପାଠ ସାଠ ଆମେ ଛାଡିକି ଖାଲି ଘରେ ହିଁ ରହୁଛୁ ଆମର ମହା। ବିଦ୍ୟାଳୟରେ କେତେ ସମୟ ପାଠ ସାଠ ସବୁ ଆମେ ଛାଡିକି। କି ଘରେ ରହୁଛୁ ଖାଲି ପାଠ ଅବହେଳା ହେଇଗଲାଣି।
ହୁଁ ଆପଣ ଏବେ ପାଠ ପଢା ପଢି କରୁଛନ୍ତି ନା ନାଇଁ।
ନାଇଁ ଆଜ୍ଞା ଆଉ କଣ କରିବୁ ଘରେ ଆମେ ଟିକେ ବ୍ୟସ୍ତତାରେ ଥିଲୁ ଆପଣ ତ ଜାଣିଛନ୍ତି ଆମେ କେତେ। ଏତେ ବ୍ୟସ୍ତରେ ରହିଥିଲୁ। ଆପଣଙ୍କ ଘର ଆଡେ ଯାଇଥିଲୁ ନା ଆଉ। ପଢା ପଢିରେ ଟିକେ ପୁଣି ଅବହେଳା ହେଇଯାଇଛି। ଆଉ କଣ କରିବେ। ଆପଣ ପାଠ ପଢା ପଢି କରୁଛନ୍ତି ଆଜି ଆପଣଙ୍କର ଗୋଟେ ଭଲ ଶୁଭା ଦିନ ଥିଲା। ଭଲ ହେଇଥିବ ଦିନ ତାହାଲେ।
ଶୁଣୁନାହାନ୍ତି କଣ ହେଇଛି ଆମେ ଯାଇଥିଲୁ ମୁଁ। ମୋର ଭାଇଙ୍କର ନିର୍ବନ୍ଧ ଥିଲା। ଯାଇଥିଲୁ ସେଠି ମୋ ମୁଁ ମୋ ବନ୍ଧୁ ସହିତ ଯାଇଛି। ତ ଆଜି ଦିନରେ କେତେ ବର୍ଷା ହେଇଛି ଜାଣିଥିବେ ସେଠୁ ବର୍ଷାରେ। ଏଇଠୁ ଆମ ଘରୁ ଆମେ ବର୍ଷାରେ ତିନ୍ତି ତିନ୍ତି ଗଲୁ ପୁଣି ସେଠୁ ତିନ୍ତି ତିନ୍ତି ଆଇଲୁ। ତ ବର୍ଷାରେ ପୁରା ଭିଜିକି ଆସିକି ପୁରା ଦେହ ଖରାପ। ତ ଦିନଟା ଆଜି ପୁରା ବର୍ଷା ବର୍ଷା ଭିଜିକି ଯାଇଛି।
କଣ କରିବା ଆଜ୍ଞା ଏ ବର୍ଷା ଦିନେ କଲେ ତ ଏଇ ଅବସ୍ଥା ଏ ଭୋଗିବାକୁ ପଡିବ। ଆଜ୍ଞା ଆମର ଓଡିଆ ପରମ୍ପରାରେ ଆମର ବାହାଘର ଆଉ ନିର୍ବନ୍ଧ ଏଇ ସବୁ। ଥାଏ ଯେମିତି। ତାର ମାନେ ସଂସ୍କୃତି ପରମ୍ପରା କୁ ଯେହେତୁ ଆମ ଓଡିଆରେ ଅଛି। ଟିକେ ମତେ ଭଲରେ ବତେଇବେ ଟିକେ କେମିତି ଆପଣଙ୍କର ନିର୍ବନ୍ଧ ରେ କଣ ସବୁ ବିଧି ବି। ବିଧାନ ଯୋଉ ଗୁଡାକ ହେଲା ସେଇଟା କେମିତି କଣ ହେଲା।
ବିଧିବିଧାନ ଆମର ଉ ନିର୍ବନ୍ଧ ଟା ହେଲା ଆମର ମନ୍ଦିରରେ। ଏବେ ତ ଜାଣିଛନ୍ତି ଗୋଟେ ମନ୍ଦିରରେ ଯଦି ହଉଛି। ଆଗ କାଳରେ ଆମ ଆମେ ଜାଣିଛୁ ଆମର ଘରେ। ଖାଇବା ପିଇବା ହୁଏ ପୁଅ ବାଲା ଘର ଆସନ୍ତି ଆଉ ଝିଅ ବାଲା ଘର ବି। ତାଙ୍କ ପୁଅ ବାଲା ଘରକୁ ଯାଆନ୍ତି ଏବେ ମନ୍ଦିରରେ ହଉଛି। ପୁଅ ଝିଅ ନିଜେ ଆସୁଛନ୍ତି ନିଜେ ଆସିକି। ମୁଦି ପିନ୍ଧା ପିନ୍ଧି ହଉଛନ୍ତି ଆଉ ମନ୍ଦିର ଯୋଉ ମନ୍ଦିରରେ। କରିବେ ସେଠି ପୂଜା ହଉଛି। ଆଉ ପୁଅ ଝିଅଙ୍କର ମୁଦି ମଧ୍ୟ ପୂଜା ହଉଛି। ତାପରେ ବନ୍ଧୁ ମିଳନ ହଉଛି। ତା ପରେ ପ୍ରସାଦ ସେବନ କରିକି ଆମେ ଘରୁ ଆସୁଛୁ।
ଆଚ୍ଛା ଏଇ ଓଡ଼ିଆ। ପରମ୍ପରା ଆମର କେତେ ସୁନ୍ଦର ଅତି ସୁନ୍ଦର ଭାବରେ ଆମର ବିଧି ଗୁଡାକ ପାଳନ ହଉଛି ନାଇଁ। ଏଇଟା ପରା। ଆପଣଙ୍କୁ ତାହେଲେ ଆଜିକୁ ବହୁତ ଖୁସି ଅନୁଭୂତ ହେଇ। ଥିବ ଆପଣଙ୍କର ନୂଆ ଗୋଟେ ଅତିଥିଙ୍କୁ ଦେଖିକି ସବୁ। ଦେଖାକରିକି ଆଜ୍ଞା। ଆଉ ଆପଣଙ୍କର କଣ ଖବର।
ହଁ ସେମିତି ଆଉ ଏଇ ତ ଆଜି ଜାଣିଲେ ଭାଇଙ୍କର ନିର୍ବନ୍ଧ ଥିଲା। ଦିନ ସବୁ ଏମିତି କଟୁଛି ଆଉ ଆଉ ରହିଲା ବା। ଦିନ ବାହାଘର ଅଛି ତ ତା ଭିତରେ ସବୁ କିଛି ସାରିବାକୁ ପଡିବ।
ଆଜ୍ଞା ଆଗକୁ ଭାଇଙ୍କର ବାହାଘର ପାଇଁ ଆପଣଙ୍କୁ ପ୍ରଥମରୁ ଶୁଭେଚ୍ଛା ଦେଇ ଦଉଛି।
ଧନ୍ୟବାଦ, ଆପଣଙ୍କୁ ନିମନ୍ତ୍ରଣ ରହିଲା ଆସିବେ ନିଶ୍ଚିନ୍ତ।
ହଁ ହଁ ନିହାତି ନିହାତି ଧନ୍ୟବାଦ ଯାଇଁକି ପହଞ୍ଚିଯିବୁ ଆମେ।
ଆଜ୍ଞା।
ଆମର ସେ ଯୋଉ ଆପଣଙ୍କର ମନେ ଅଛି, ଆମେ ବିଦ୍ୟାଳୟରେ କେତେ ମଜା କରନ୍ତି। କେତେ ଖୁସିରେ ଆମେ ଆନନ୍ଦରେ ରୁହନ୍ତି। ମାନେ ଆଜି ଆମେ ବିଦ୍ୟାଳୟରେ ମୁଁ ଯେତେବେଳେ ପାଠ
ଆଜ୍ଞା।
ହଁ।
ସେ ଦିନ ଆଉ କାଇଁ
ଶ୍ରେଣୀ ଗୃହରେ ବସିକି ଆମେ ସବୁ କେତେ ଆଗ ପାଠ ସାଠ ପଢ଼ନ୍ତି, ସବୁ ମିଶିକି କଥାବାର୍ତ୍ତା ବାର୍ତ୍ତା ପା ତାଳପ କରନ୍ତି।
ଆଜ୍ଞା।
ବାର୍ତାଳାପ କଲା ସମୟରେ ଆମେ କଉ ଏ ବହିକୁ ଦେଖିକି ଘ କଥା ହୁଅ ନହେଲେ ଆମର ଯୋଉ ଅଛନ୍ତି ଆମର ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କୁ ସନ୍ଦେହ ଆସିଯିବ। କେତେ କଥାବାର୍ତ୍ତା କରନ୍ତି ଆମେ ନାଇଁ? ଆଜ୍ଞା ଆମେ ତ ବସନ୍ତି ପଛ ଆମର ଅ ଇଏରେ ବସନ୍ତି। ଆ ସେୟା ଆଉ କଣ କରିବା? ଯେରା ଅତୀତକୁ ତ ଫେରେଇ ହବନି ଇନା ବର୍ତ୍ତମାନ ରେ ରହିକି ଯାହାକୁ
ସେଦିନ ମନେ ପଡିଲେ ଏ ବେଳେ ବେଳେ ଇଚ୍ଛା ହୁଏ ପୂର୍ବକୁ ଫେରିଯିବା ପାଇଁ। ତ ସେଇଟା କେବେ ବି ସମ୍ଭବ ନୁହଁ।
ଦିନ ବହୁତ୍ ଭଲ ଥିଲା।
ଅତୀତର ବହୁତ୍ କମ୍ ହିଁ ସାଙ୍ଗ ଥାଆନ୍ତି, ଯୋଉମାନେ ବର୍ତ୍ତମାନ ସମୟରେ ଯାହାଙ୍କୁ ତମେ ପାଖେରେ ପାଇପାରିବ କି ସେମାନଙ୍କ ସାଙ୍ଗରେ କଥା ହେଇପାରିବ।
ଏମି ଯେମିତିକିି ତୁମ ସହିତ ଆମର
ଆଜ୍ଞା ଆମେ ବହୁତ୍ କମ୍ ହିଁ ଏ ବିଦ୍ୟାଳୟରେ ଆମେ ବହୁ ବହୁତ୍ କମ୍ ସମୟରେ ଗୋଟେ ଭଲ ବନ୍ଧୁତା ଗୋଟେ ବନେଇ ଦେଇ ପାରିଲେ। ଆଜ୍ଞା।
ଆପଣ ଯେବେ ଆଗୁରୁ ଭାବିଥିଲେ ଆମେ ଏତେ ଉଁ ଆ ଏତେ ନିବିଡ଼ ବନ୍ଧୁତା କରିପାରିବା ବୋଲି?
ନାଇଁ ନାଇଁ ଏତେ ତ ମୁଁ ଭାବିନଥିଲି ମୁଁ ଭାବିଥିଲି ହଁ ସାଙ୍ଗ ହିସାବରେ ବନ୍ଧୁ ହିସାବରେ ଗୋଟେ ଯେମ୍ତି ସାଧାରଣ ବନ୍ଧୁ ସେମ୍ତି ସାଧାରଣ ଭାବି ଦେଇଥିଲି। ହେଲେ ଭଗବାନଙ୍କ କୃପାରୁ ମୁଁ ଗୋଟେ ଭଲ ବନ୍ଧୁଟେ ପାଇପାରିଚି।
ଆଜ୍ଞା। ଆପଣ କଣ ମଧ୍ୟାହ୍ନ ଭୋଜନରେ କଣ ଗ୍ରହଣ କଲେ ଆପଣ କହୁଥିଲେ ପ୍ରସାଦ ସେବନ କଲେ କଣ ଗ୍ରହଣ କରୁ
ପ୍ରସାଦରେ ଆମର ଥିଲା ଉଁ ଅନ୍ନ ଆଉ ଡାଲି ଖଟା ଆଉ ଆଉ ଏମ୍ତି କଣ ଥିଲା ଦହିବରା
ଆଜ୍ଞା ର ଓଡ଼ିଆ ଓଡ଼ିଆ ସଂସ୍କୃତି ପରମ୍ପରାରେ ଆମର ଏଇ ଯୋ ସବୁ ରହିଲେ ଅନ୍ନ ରହିଲା ଡାଲି ରହିଲା ଆମର ସବୁ ମୁଖ୍ୟ ଖାଦ୍ୟ ଯୋଉ ଗୁଡାକ। ସେ ଯା ତାର ମାନେ ତାକୁ ଅନ୍ୟ କୌଣସି କୋଉଥିରେ ତୁଳନା କରିହବନି ନାଇଁ? ସେ ଅତୁଳନୀୟ ଆଜ୍ଞା।
ମନ୍ଦିରରେ ପ୍ରସାଦ ସେବନ କରିବାର ଯୋଉ ଖୁସି ସେଇଟା କୋଉଥିରେ ବି ନାହିଁ।
ସେ ଭାଗ୍ୟ ଯାହାର ଥାଏ ସେଇଟା ସିଏ କେବେ କେବେ ପାଇପାରନ୍ତି ନାଇଁ?
ନିଶ୍ଚିନ୍ତ।
ସେଇଟା ଗୋଟେ ଆଉ ରହିଲେ ଆମର ଉ ଶ୍ରୀକ୍ଷେତ୍ରର ଆମର ସେଇ ଯୋଉ ଛପନ ଭୋଗ।
ହୁଁ ହୁଁ ଆପଣ କେବେ ପୁରୀ ଯାଇଛନ୍ତି ନା ଯାଇନାହାନ୍ତି?
ଆଜ୍ଞା ପୁରୀ ଆଉ ନଗଲେ ଡୋରି ନ ଲାଗିଥିଲା ପର୍ଯ୍ୟନ୍ତ ଆମେ କଣ ଯାଇପାରିବୁ। ଆମେ ଯାଇଛୁ ମୁଁ ଯାଇଛି ଯେ ଯାଇକି ଭେଟ କରିକି ଆସିଛି ଜାଗାକୁ।
ହୁଁ।
କିନ୍ତୁ ଏଇଥର କୁହନ୍ତି। କୁହନ୍ତି କି ସ୍ନାନ ପୂର୍ଣ୍ଣିମା ପରେ ପରେ ଭେଟ କଲେ ମାନେ ଭଗବାନଙ୍କ ପାଖରେ ଯାଇକି ଟିକେ ଯାଇକି ବୁଲିକି ଆସିବା କଥା। ପୁଣ୍ୟ ହୁଏ କିନ୍ତୁ ଏ ଯୋଉ ବର୍ଷାକୁ
ଜଗନ୍ନାଥକୁ ପାଖରୁ ଦେଖିପାରିବା। ହୁଁ ତ ଆମେ ଭିତରୁ ଏତେ ଭଲରେ ଭିଡରେ ଦେଖି ପାରୁନି। ଆଉ ବାହାରେ ଆମେ ଭଲ ସେେ ଟିକେ ଦେଖିପାରିବା ସେଠି ଯୋଉ ଶାନ୍ତି।
ହୁଁ ଆଉ ଏବେ ବି ତ
ନାଁ ଯାଉନାହାନ୍ତି।
ନାଇଁ ଆଜ୍ଞା ରଥଯାତ୍ରା ରେ ଦେଖିଛନ୍ତି ତ କୋଉ ଭଳିଆ ଭିଡ ଥାଏ। ମଣିଷ ସେଠି ଯାହାର ସେଇଟା ଭିଡ କଥା ପଡିନି ସେଇଟା ଲୋକ ମାନେ ଭଗବାନ କ ଡୋରି କଥା ପଡିିଛି ଯାହାର ହଁ ଯେ ଭଗବାନଙ୍କର ଯଦି ଡୋରି ଲାଗ କି ଥିବ ତାହେଲେ ହିଁ ଆମେ ଯାଇପାରିବୁ କଣ କରିପାରିବା।
ଠିକ୍ କହିଲେ।
ଆଉ ନହେଲେ କିଛି କରିବି ହବ ନେଇଁ।
ଆଜ୍ଞା।
ଆମର ଏଠାରେ ବର୍ଷା ହେଇକି ଆମ ଆପଣ ତ ଜାଣିଥିବେ ଭୁବନେଶ୍ୱର କୋଉ ଭଳିଆ ଜାଗା। ବେଙ୍ଗ କହି କୁହନ୍ତି ବେଙ୍ଗ ମୂତି ଦେଲେ ପାଣି ଯେମିତି। ଆମର ସେମିତି ଏଇଠି। ଆମର ଏଠି ବର୍ଷାରେ ଆମର ଯୋଉ ରାସ୍ତା ଯୋଉ ଥାଏ ଯାନ ବାହାନ ଯିବା ପାଇଁ ସେ ରାସ୍ତା ବୁଡି ଯାଇଛି।
ଓଉ ବହୁତ ଅସୁବିଧା ର ସମ୍ମୁଖୀନ ହଉଥିବେ।
ହଁ ବହୁତ ଅସୁବିଧା ହଉଛି ଦୁର୍ଘଟଣା ବି ହେଇଗଲାଣି କେତେ ସାରା। ହଁ କଣ କରିବା ଆମର।
ଆମ ଗ୍ରାମରେ ବି ମଧ୍ୟ ସେମିତି। ତ ପାଣି ଫାଣି ଜମି ଯାଉଛି ବର୍ଷା ଦିନ ଟିକେ ଦେଖିକି ରହିବେ ସେଥିରୁ। ମଶା ଜନ୍ମ ନେଇ ଆପଣଙ୍କୁ ଯଦି ମଶା କାମୁଡିଦେଲା ତ ସେଥିରେ ବି ଆପଣଙ୍କର ଦେହ କ୍ଷତି ବି ହବ। ଦେଖିକି ଟିକେ ରହୁଥିବେ।
ଆଜ୍ଞା ଆଜ୍ଞା ସେ କଣ ହଁ ସତର୍କ ରହିବାକୁ ପଡିବ।
ଏପଟେ ପାଣିପାଗ କୁ ନେଇ ଦେହ ଖରାପ। ସେପଟେ ପାଣିରୁ ମଶା ହେଇକି କାମୁଡ଼ିବେ। ଆଉ ଦେହକୁ ଟିକେ ଜଗୁଥିବେ।
ହଁ ଆଜ୍ଞା ଆପଣ ମଧ୍ୟ ସେପଟେ ଯତ୍ନ ନଉଥିବେ ଆପଣଙ୍କର। ମୋର ଯେତିକି ଯାହା ମନେ ପଡୁଛି ଆପଣଙ୍କ ଗାଁ ର ରାସ୍ତା ଅ ବି ବହୁତ ଖରାପ। ଆପଣ ଚେ ହଁ ଆପଣ ହେଲେ ବି ଆପଣ ଯୋଉ ଗାଁ ର ତ ପ୍ରଥମ ମୁଣ୍ଡରେ ରହିଛନ୍ତି କିଛି ଅସୁବିଧା ହବନି। ହେଲେ ବି ଅସୁବିଧା ବହୁତ ହବ ନା ଗାଁ ଭିତରେ ଥିବା ଲୋକଙ୍କୁ ସବୁ। ଉଁ ଆଜ୍ଞା।
ଆଉ ଆପଣଙ୍କର ସାଡ଼େ ସବୁ କେମିତି ଭୁବନେଶ୍ୱରେ ସବୁ କେମିତି? ଟିକେ କହିବେ ଲୋକମାନେ କେମିତି କଣ?
ଏଠାକାର ଲୋକଙ୍କ ବିଷୟରେ କଣ ହିଁ କହିବି। ଏ
ଆପଣଙ୍କୁ କଣ ଗାଁ ପସନ୍ଦ ନା ସହର ପସନ୍ଦ?
ମୁଁ ଯେତେବେଳେ ଗାଁରେ ଥିଲି ଦେଖନ୍ତୁ ଗାଁରେ ଥିବା ଲୋକ ସହରକୁୁ ବେଶୀ ପସନ୍ଦ କରନ୍ତି। ଆଉ ସହରରେ ଥିବା ଲୋକ ଗାଁକୁ ବେଶୀ ପସନ୍ଦ କରନ୍ତି ମୁଁ ଯେତେବେଳେ ଗାଁରେ ଥିଲି ମତେ ସହରରେ ରହିବାକୁ ଭଲ ଲାଗୁଥିଲା କିନ୍ତୁ ଏବେ ସହରକୁ ଆସିକି ମତେ ଲାଗିଲା ଯେ ନାଇଁ ଗାଁର ଯୋଉ ସେଇ ଅଁ ସେଇ ଚତୁର୍ପାଶ୍ୱ। ଯୋଉ ଭଳିଆ ଲୋକ ଲୋକଙ୍କର ମନ ହେନା ସେଇଟା ସହରରେ ହେଇପାରିବନି।
ଆଜ୍ଞା ଆଜ୍ଞା ବନ୍ଧୁ ଶୁଣନ୍ତୁ ଉଁ ଟା ଆପଣଙ୍କ ସାଙ୍ଗରେ ବହୁତ କଥା ହେଇକି ମତେ ବହୁତ ଭଲ ଲାଗିଲା। ତ ମତେ ତ ବେଶୀ ସମୟ ନାଇଁ ତ ମୁଁ ସେଥିଲାଗି ଟିକେ ମୋ କଥା କିଛି କହିଲି ଆପଣଙ୍କୁ କି ଆପଣ ମତେ କିଛି କହିଲେ। ଆଉ ବହୁତ କମ ସମୟରେ ଆମେ କଥା ହେଲେ। ଆମେ ଉମ ଅଲଗା ବେଳେ ମୋତେ ସମୟ ହେଲେ ମୁଁ ଆପଣଙ୍କୁ ପୁଣି ଥରେ ନିଶ୍ଚିନ୍ତ ଫୋନ୍ କରିବି।
ଆଜ୍ଞା ଆଜ୍ଞା ନିହାତି ନିହାତି ଆପଣ କାଟନ୍ତୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।